ନସ୍କାର ମାଡାମ।
ହାଲୋ।
ହାଲୋ ଶୁଭୁଚି ମୋ କଥା।
ହଁ ଏବେ ଶୁଭିଲା। ଆଉ କଣ କରୁଛ।
ମୁଁ ଏବେ ଟିକେ ଆସିଥିଲି ଚିକେନ କରିବା ଲାଗି। ବଟ୍ ମୁଁ ଯେହେତୁ ଟିକେ ବ୍ୟାଚଲର ପିଲା ମତେ ଟିକେ ହଁ ବଟ ମତେ ଚିକେ ଚିକେନ ର ଟିକେ ଆଇଡିଆ ଏବେ କମ୍ ଅଛି ମତେ ଟିକେ ଶିଖେଇ ଦେଇ ପାରିବେ କେମିତି କଣ ଚିକେନ୍ କରାଯାଏ।
ଚିକେନ ସହିତ ଆଉ କଣ ଭାତ। ଟି ନାନ ପରଠା।
ପରଟା।
ତମ ରୁମରେ ତମେ କେତେ ଜଣ ରହୁଛ।
ରୁମରେ ଆମେ ରହୁଛୁ ଦି ଜଣ।
ଦି ଜଣ ତ ତମ ରୁମ୍ମେଟର ସାହାଯ୍ୟ ନେଇପାରିବ। ନା ତାଙ୍କୁ ବି ଆସେନି।
ହଁ ନା ତାଙ୍କୁ ଚିକେନ କରିଆସେନି।
ଆଚ୍ଛା।
କେନ୍ତୁ ନେଇ ଆସିଛୁ ଅଧକିଲେ। ଆ ଚିକେନ ପାଇଁ କଣ କଣ ସବୁ ମସଲା କେମିତି କଣ କରିବାକୁ ପଡିବ ଟିକେ।
ଚିକେନ ର କ୍ୱଣ୍ଡିଡ଼ି କେତେ ଅଛି ପରିମାଣ ଟା।
ଅ ଅଧକିଲେ।
ଅଧ କିଲେ ଚିକେନ୍। ଦୁଇ ଜଣଙ୍କ ପା
ହୁଁ। ହୁଁ।
ତ ଅଧ କିଲୋ ଚିକେନ ରେ ହଁ ପିଆଜ ଶହେ ଗ୍ରାମ ବହୁତ ହେଲା ଭରଳିଆ ମାନେ ପଞ୍ଚସ୍ତରୀ ଖଣ୍ଡେ ହେଲେ ଠିକ ଅଛି। ସହେ ଚାଲ ଫିରବୀ ଶହେ ନଁ ଯାଅ। ତାପରେ ଏ।
ମୁଁ ତ ଏଠି ଦୁଇଶହ ଖଣ୍ଡେ ଗ୍ରାମ ନେଇ କାଟୁଛି। ମତେ କେହି ଜଣ କହିଥିଲେି ଅଧା ପିଆଜ ଲାଗେ। ହେ ଅଧାରୁ ଟିକେ କମ ଦିଆଯାଉ ଯେତିକି ଚିକେନ ଆଣିବ ତାୁ ଅଧାରୁ ଟିକେ କମ।
ନାଇଁ ତମେ ଯଦି ସେଇଟାକୁୁ ପୁରା ବେଶୀ ଗ୍ରେଭି ରଖିବାକୁ ଚାହୁଁଛ ତାକୁ ମସଲା ଅଧିକ ପକେଇଲେ ପାଟିକୁ ଟେଷ୍ଟ ତ ଲାଗିବ। କିନ୍ତୁ ପେଟ ପାଇଁ ଖରାପ ନା। ମୁଁ ଯେତିକି ଜାଣିଛି ଆମ ଘରେ ଗୋଟେ କିଲୋ ପାଇଁ ଏଇଟା ଅଢେଇଶ ଭଳିଆ ପିଆଜ ପକାନ୍ତି।
ଆଛା ଆଚ୍ଛା।
ଗୋଟେ କିଲୋ ରେ ଅଢେଇଶ ପିଆଜ ପକାନ୍ତି। ଆଉ ଅଦା ରସୁଣ ସି ସେଇ ଅନୁସାରେ ନିଅନ୍ତି ଆଉ ପଚାଶ ପଚା ଶ ବି ନୁହଁ, ବୋଧେ କଣ କ୍ଵଟି ର ନିଅନ୍ତି ମୁଁ ବି ଠିକ ସେ ଜାଣନି। ଅନୁମାନ କରିକି ଟିକେ ପକେଇଦିଅ ଆଉ।
ଠିକ ଅଛି ଠିକ ଅଛି ତାପରେ
ପିଆଜ କ ଭଲସେ ଛୋଟ ଛୋଟ ଛୋଟ କରି କାଟିଦବ।
ହଁ।
ଅଦା ଯେତିକି ନବ ରସୁଣ ତାର ଦି ଗୁଣ।
ଆଚ୍ଛା ଅଦା ଠାରୁ ଅଧିକ ଯିବ ରସୁଣ?
ହଁ ଅଦା ଠାରୁ ଅଧିକ ଯିବ ରସୁଣ।
ତାଲେ କେତେ ଅଦା ରସୁଣ ନବାକୁ ପଡିବ?
ଅଧ କିଲୋ ଚିକେନ ପାଇଁକା ଆ ଗୋଟେ ଇରେଜର ସାଇଜ ର ଅଦା ନେଇପାରିବ।
ଆଚ୍ଛା ଆଚ୍ଛା ଠିକ ଅଛି, ତାପରେ
ତାପରେ ସେଇ ଅନୁସାରେ ରସୁଣ ରସୁଣ ହଁ ଯଉ ଗୋଟ ଟିକେ ମୁଣ୍ଡା ରସୁଣ ପକେଇଦେଲେ ଚଳିବ।
ହୁଁ।
ମାନେ କଇବାକୁ ଗଲେ ଆଁ ସାତ ଆଠଟା ଖୋଲା ଆଉ।
ଆଛା।
ଟମାଟୋ ଗୋଟେ କିଛି ଧନିଆ ପତ୍ର କଞ୍ଚା ଲଙ୍କା ଦୁଇଟା
ବିନା ଟମାଟ ରେ କରି ହେବ ରୋଷେଇ? ବିନା ଟମାଟୋ ରେ ରୋଷେଇ କରିହେବ?
ହଁ ବିନା କରିହବ କିନ୍ତୁ ଟମାଟୋ ପକେଇଲେ ସ୍ଵାଦ ଟା ଟିକେ ଭଲ ଆସିବ ଆଉ।
ଆଛା, ହଉ ମୁଁ ତାହଲେ ତାପରେ ଆଉ କଉ କୋଉ ମସଲା ଦରକାର ସେଥିରେ?
ଚିକେନ ମସଲା ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ସ୍ଵାଦ ଅନୁସାରେ ଲୁଣ କାଶ୍ମୀର ଚିଲ୍ଲି
ଆକୁ ସବୁ ଚିକେନରେ ପକେଇ ଗୋଳେଇ ଦେବି ନା କେମିତି କଣ କରିହେବ?
ନାଇଁ ଫା ପ୍ରଥମେ ତ ଚିକେନ କୁ ଭଲସେ ଧୋଇକି ତାକୁ ଲୁଣ ହଳଦୀ ଗୋଳେଇକି କିଛି ସମୟ ପାଇଁ ମ୍ୟାରିନେଟ କରିବାକୁ ଛାଡିଦିଅ।
ତା ଭିତରେ ଅଦା ପିଆଜ ରସୁଣ ଅଦା ରସୁଣ ର ପେଷ୍ଟ ବନେଇ ପିଆଜ କୁ ଛୋଟ ଛୋଟ କରି କାଟିଦିଅ, ତାପରେ ଗୋଟେ ପ୍ୟାନ ନେଇଯିବ ସେଥିରେ ପ୍ୟାନ କଢେଇ କଢେଇ ନେଇଯିବ, ଆଉ ସେଥିରେ ପ୍ରଥମେ ସୋରିଷ ତେଲ ପକେଇଦବ। ସୋରିଷ ତେଲ ଟିକେ ଗରମ ହେଇ ଆସିଲା ବେଳକୁ ଯଦି ଗୋଟା ମସଲା କି କିଛି ଅଛି ପକେଇବାକୁ ଚାହୁଁଛ ତାହେଲେ ସେଗୁଡ଼ା ସବୁ ପକେଇ ପାରିବ। ନାଇଁ ତ ଅ ଯଦି କଲର ଆସିଚି ଆଣିବାକୁ ଚାହୁଁଛେ ଚିକେନ ରେ ବେଶୀ ଭଲ କଲର ଆ ଆଣିବାକୁ ଚାହୁଁଛ ତାହେଲେ ଚିନି ପକେଇଦବ। ଚିନି ଟିକେ ବ୍ରାଉନ ହେଇ ଆସିଲା ବେଳକୁ ସେଥିରେ ପିଆଜ ପକେଇ କି ପିଆଜ ଆଉ ପିଆଜକୁ ସିଝିବା ପାଇଁ ଅଳ୍ପ ଲୁଣ
ପକେଇକି ପିଆଜ ପୁରା ବ୍ରାଉନ ହେଇ ଆସିବ ତାକୁ ଭାଜିବ। ବ୍ରାଉନ ହେଇ ଆସିଲା ପରେ ଅଦା ରସୁଣ ର ପେଷ୍ଟ ପକେଇ ଦବ
ହୁଁ ଘରେ ଘରେ ଯେହେତୁ ଘର ଲୋକମାନେ ସବୁ ରୋଷେଇ କରିଦିଅନ୍ତି। ଆମକୁ ଟି କେ ମୋର ଟିକେ ଏତେ ଆଇଡିଆ ନାହିଁ ମୁଁ ଶିଖିଚି ଘରୁ ଯେ ଯାଇକି ଇୟା ଯେତିକି ଘରୁ ବୁଝିଛି ସେଇ ଜାଗାରେ ମୁଁ ରୋଷେଇ କରେ କିନ୍ତୁ ଚିକେନ ଟା କାଳେ ଅ ଯେତିକି ଥର କରିଚି ଏତେ କାହିଁକି ଟେଷ୍ଟ ହୁଏନି। ତ ମୁଁ ଭାବିଲି ଯଦି ଆପଣ ଟିକେ ଭଲସ ରେସିପି ଟା କୁହନ୍ତେ ତ ଅ କଣ ଆମ ଚିକେନ ଟା ଟିକେ ଭଲ ଟେଷ୍ଟି କରନ୍ତେ କଖାଇବାର ସୁଯୋଗ
ନାଇଁ ମୁ ମୁଁ ତ ଜାଣିନି ମୁଁ କେମିତି ରୋଷେଇ କରେ କିନ୍ତୁ ମୋ ରୁମ ମେଟ୍ ଚିକେନ ପୁରା ଓ ବହୁତ୍ ସୁପର୍ ମାନେ ଟେଷ୍ଟି ଚିକେନ ବନାଏ।
ଆଛା ଆମେ ତ ବି ବନ୍ଧୁ ହେଇଗଲେଣି। ତ କେବେ ଆମକୁ ବି ଟେଷ୍ଚି ଟେଷ୍ଟି ଚିକେନ ଖୁଆଅ। ତେବେ ଆମକୁ ଇନ୍ ଭାଇଟ୍ କର ଡିନରରେ
ମୁଁ କେବେ ମୁଁ ମୋ ରୁମ ମେଟ୍ କୁ କହିବି ତମକୁ ଚିକେନ କରି ଖୁଆଇବ।
ନିହାତି ନିହାତି। ଉ ଆଉ ମ୍ୟାଡାମ ଚି ଆପଣ ଚିକେନ ବିନା ଆଉ କଣ କଣ ସବୁ ଭଲ ରୋଷେଇ କରିପାରନ୍ତି?
ମୁଁ ମତେ ସେମିତି ଉ ମାନେ ବେଶୀ ଭଲ ରୋଷେଇ ତ କିଛି ଆସେନି। ହଁ ଘରେ ଖାଇବା ଘର ଖାଇ ବା ଯେମିତି ଦେଶୀ ଖାଇବା କହିବାକୁ ଗଲେ। ମୁଁ ସେମିତି ଟିକେ ଟିକେ କରିପାରେ ଆଉ ଡ଼ାଲମା। ଶାଗ ଭଜା ଆଉ ବାକି ସବୁ ଭ
ଶାଗ ଭଜା ଶାଗ ଭଜା ଶାଗ ଭଜା ମତେ ବହୁତ ମୋର ବହୁତ୍ ପସନ୍ଦ ପେସେଲି ମତେ ସଜନା ଶାଗ ଆଉ ଉ ଉ ଉ ସୁନସୁନିଆ ଶାଗ ଏଇ ଦିଟା ଶାଗର ଭଜା ମତେ ବହୁତ ବଢିଆ ଲାଗେ। କହିବାକୁ ଗଲେ ମୋର ଫେବ୍ରେଟ୍। ମୁଁ ଘରେ ଥିଲା ବେଳେ ତ ମୁଁ ବହୁତ ଭ ବହୁତ ଖାଏ। ଆଉ କୁହନ୍ତି ସଜନା ଶାଗକୁ ଖାଇଲେ ସଜନା ଶାଗ ରେ ବହୁତ ସାରା ଭିଟାମିନ ଥାଏ।
ହୁଁ ହୁଁ।
ଉ
ମତେ ସବୁ ଶାଗ ଭଲ ଲାଗେ ବେଶୀ କଳମ ଶାଗ ଭଲ ଲାଗେ।
ହୁଁ କଳମ ଶାଗବି ବହୁତ ଭଲ ଲାଗେ। ଓଡ଼ି ଓଡିଆ ମାନଙ୍କର ଗୋଟେ ଉ ଗୋଟେ କହିବାକୁ ଗଲେ ଶାଗ ଗୋଟେ ଏ ପଖାଳ ସହିତ ଶାଗ ଗୋଟେ ବହୁତ ଗୋଟେ ବହୁତ୍ ବଡ଼ ଆଇଟମ ଗୋଟେ। ମାନେ ପସନ୍ଦିତା ସମସ୍ତଙ୍କର ପସନ୍ଦିତା ଆଇଟମ ଗୋଟେ।
ମୋ ଆଈ ବନାନ୍ତି। ଏଇ ଗୋଟେ ମାନେ ତାକୁ ଚୁନା ପକା ଶା ଚୁନା ପକା ଶାଗ ବୋଲି କୁହନ୍ତି ମାନେ ସବୁ ପ୍ରକାର ଶାଗ।
ସଜନା ଅ ଶାଗ କଳମ ଶାଗ କୋଶଳା ଶାଗ। ଖଡ଼ା ଶାଗ ସବୁ ପୋଇ ପୋଇ ଶାଗ। ସବୁ ଶାଗ କୁ ମିଶ ସେଇକି ସେ ବିରି ଚୁନା ବିରି ଚୁନା ପକେଇକିରି
ସେ କେମିତି ଗୋଟେ ରସୁଣ ଛୁଙ୍କ ଦେଇକିରି କରନ୍ତି। ସେଟା ପୁରା ବହୁତ ଟେଷ୍ଟି ଲାଗେ। ବହୁତ ବହୁତ ଥର ଥର ମାନେ ଟ୍ରାଇ କରିଛି ସି ଖିବା ପାଇଁ କା ହେଲେ ରେସିପି ଭୁୁଲିଯାଉଛି। ମୋର ଫେଭରେଟ୍ କହିବା ଗଲେ ସେଇଟା।
ସେଇଟା ମୁଁ କେବେ ଘରକୁ ଗଲେ ଆଈଙ୍କଠ ସହିତ କଥାବାର୍ତ୍ତା ହେଇ ଆଇଟମ ଟା ଟିକେ ଭଲସେ ଶିଖି ଆସିକି ଟିକେ କରିବେ। ହ ଆମକୁ ଟିକେ ଖାଇବାକୁ ଦେବେ ସବୁ ମାମୁଁକୁ ବି ବହୁତ ପସନ୍ଦ।
ଆଚ୍ଛା। ନିହାତି ଭାବରେ।
ହଁ ମ୍ୟାଡ଼ାାମ ତାହେଲେ ଏବେ ମୁଁ କଲ ରଖୁଛି। ତମେ ପୁଣି ପରେ କେବେ ଆଉ କୋଉ ଟପିକରେ କଥା ହବା।
ହଁ ଠିକ ଅଛି କିନ୍ତୁ ହଁ ଚି କେନ୍ ଭଲସେ ରୋଷେଇ କରିକି ମତେ କହିବେ କେମିତି ରେଟେଷ୍ଟ। ନାଗୁୁଛି ନାଇଁ ତ। ମୋ ପାଇଁ ଟିଫିିନ ଟିକେ ନେଇକି ପଳେଇ ଆସିବ।
ନା ମୁଁ ଦେବିନି ହଉ ଏବେ କଲ ରଖିଦିଅ।
ହୁଁ।